ହ୍ୟାଲୋ।
ହଁ ସାଙ୍ଗ କୁହ।
ତମକୁ ଆଉ କଣ ଖାଇବାକୁ ଭଲ ଲାଗେ, ଖାଇବା ଭିତରେ?
ଫଳ ବିଷୟରେ କହୁଛି ହେଲା। ଫଳ ବିଷୟରେ ମତେ ଆମ୍ବ ଭଲ ଲାଗେ ପିଜୁଳି ବେଳେ ବେଳେ ଖାଇବାକୁ ଭଲ ଲାଗେ ଆଉ ତାଳ ଭଲ ଲାଗେ। ଆଉ ହେଲା କୁଚୁ ଭଲ ଲାଗେ ମତେ ଆଉ ହେଲା ଆଉ କଣ ଅ ଆଉ ହେଲା ସେଓ ଭଲ ଲାଗେ କମଳା ଭଲ ଲାଗେ ଖାଇବା ଲାଗି ଅଙ୍ଗୁର ଭଲ ଲାଗେ ମତେ ଫଳରେ ମତେ ଯାହା ଦେବ ମୁଁ ଖାଇବି କେବଳ ମତେ ସପୁୁରୀ ଟିକେ ପସନ୍ଦ ଭଲ ଲାଗେ। କେନି ଆଉ ଆଉ କଣ ହଁ ସପୁୁରୀଟ ହିଁ ମୁଁ ଖାଏନି ଆଉ ସବୁ ଖାଏ ଆଉ ହେଲା ପନିପରିବାରେ ପନିପରିବା ମୁଁ ଟିକେ ବହୁତ କମ ଖାଏ ଘରେ ବି ବହୁତ ଗାଳି ଶୁଣେ କାହିଁକିନା ପନିପରିବା ସବୁ ଆମ ଦେହ ପାଇଁ ସବୁଠୁ ଉପଯୋଗୀ ଖାଦ୍ୟ ହେଲା ପନିପରିବା। ମୁଁ ସେଇ ଜିନିଷ ଟାକୁ ହି ଖାଇନା ଏବେ ଯେତେବେଳେ ବିମସ ଯ ଦେହ ଖରାପ ହେଲା ଡାକ୍ତର ପରାମର୍ଶ ଦେଲେ କି ଖାଲି ପନିପରିବା ସିଝା ଖାଇବାକୁ ତ ଅଭ୍ୟାସ ହେଇଗଲା ଏବେ ସବୁ ପନିପରିବା ଖାଉ ମତେ ଟିକେ ମାଟି ଆଳୁ ମୁଁ ଖାଇନି। ଆଉ ହେଲା ଗା ଚୋର ବିଟ ଏଇଟା ଖାଇନି ମୁଁଟ
ମୁଁ ସାରୁ ଖାଏନା ମୁଁ ସ ଖାଏ ନା ମୂଳା ଖାଏନା
ସାରୁ ଅଳ୍ପ ଆଳୁ ଟା ଅଧିକ।
ମୁଁ ବି ସେଇ ଆଳୁ ଟା ଅଧିକ।
ଆଉ କଦଳୀ ମ ଫଳ ହିସାବରେ କଦଳୀଟା ପାଚିଲା କଦଳୀ ଭଲ ଲାଗେ କିନ୍ତୁ କଞ୍ଚା କଦଳୀ ମତେ ଖାଲି ଗୋଟା ଭଜା ଯୋଉ ତେଲରେ ଟିକେ ଭଲସେ ଭଜା ହେଇଥିବ ମତେ ସେଇଟା ଭଲ ଲାଗେ ହଁ ହଁ। ହଁ। ଆଉ ମୁଁ ସବୁ ଜିନିଷ ଖାଏ କିନ୍ତୁ ମୁଁ ଆମିଷ ଟିକେ ଖାଏ ନା ମୁଁ ପୁରା ନିରାମିଷ ଖାଦ୍ୟ ଖାଏ ଆମିଷ ଟା ଖାଏନି।
ମୁଁ ବି ସେଇ ମୁଁ ଆମିଷ କାହି ନା ପୁର ନି ଆମିଷ
ଥାଆନ୍ତିନି ଆମ ଘରେ କେବଳ ଆମ ପୁଅ ପୁଅ ମାନଙ୍କ ଛଡା ଆମର ଝିଅ ଲୋକ ସ୍ତ୍ରୀ ଲୋକ ଲୋକ କେହି ଆମର ଆମିଷ ଖାଉନି? ଆମର ସବୁ ଆମର ବହୁତ କୁକୁରଙ୍କୁ ମାନନୁ
ହଁ ମୁଁ ବି ଖାଏ ନା ଆଇଁଷ ଖାଏନା ମ ମତେ ଫଳ ଆମ୍ବ ଟା ମତେ ଭଲ ଲାଗେ ଆମ୍ବ ଟା ମାନେ କି ବର୍ଷ ସାରା ମୋର ସବୁ ଯାକ ଆମ୍ବ ଆଇସ୍କ୍ରିମ ଖାଇଲେ ଆମ୍ବ ଫ୍ଲେଭର ଯାହା ଖାଇଲେ ସବୁ ଆମ ତାପରେ ସବୁ ଖାଏ। ହିନତି କିଛି ନାଇଁ।
ହଁ ମୁଁ ବି ସେମିତି ମତେ ସୁ ର ଯାହାବଲେ ଆମିଷ ଖାଇବୁନି ମାନେ ନିରାମିଷ ସବୁ ଦ
ଉ ପଡିବ ନହେଲେ ମିଳିବନି ଠିକ୍ ସେ ମାନେ ଭିଟାମିନ୍ ମିଳିବନି ହୁଁ।
ଆଗରୁ ବହୁତ ମଳିହ ଯୋଉଟାକୁ ଘରେ ଜମା ପନିପରିବାି ଖାଲି ଭାତ ଖାଇ ଦେଇକି ଉଠି ପଡମି ଡାଲି ଭାତ ପନିପରିବା ଖାଇି ମୋର ଆଳୁ ଚକା ବା ତ ଡାଲି ମୋର ଏତିକି ହେଇଗଲା ମୋର ଶୋଇଲା ଆଉ ତରକାରୀ ମୁଁ ଆତ୍ମାରେନି
ଏବେ ଅଧା ଅଲଧା ଖାଉଛି ଅଧା ଅଲଦା ଖାଉନି ମୁଁ
ହଁ ବର
ଅଧା ଅଧା ଖାଇବାକୁ ପଡୁଛି ପୁରା ନ ଖାଇଲେ କେମିତି ହବ।
ନା ମୋ ମା ସେ ଜାଣିଛି ମୁଁ କୋଉ ଜିନିଷ ଗୁଡା ଖାଏନ ତ ସିଏ କଣ କରେ ନା ସେଇ ଜିନିଷ ଗୁଡାକୁ ସେ ଏତେ ସୁନ୍ଦର କରିକି ସେ ରାନ୍ଧିବ ଯେମିତି ତମେ ଖାଉନଥ ଜିନିଷ ଖାଇଦବ ତମ ସେଦିନ ଭାରି ଭଲ ଲାଗିବ।
ଯୋଉଟାକୁ ନ ଖାଉଥିବ ସେଇଟାକୁ ସେମାନେ କରିକି ବେ ଏମିତିି
ହଁ ମୁଁ ଗାଜର ବିଡି ଖାଏନି ମୁଁ ଗାଜର ବିଡି ଖାଇଏନି। ସେ କଣ କରିବ ନା ସବୁଦିନ ଗାଜର ବିଟ ଜୁସ୍ କରିଦବ କି? ତା ଦେହରେ ସେ କଣ କରିବ ନା ଜଲଜିିରି ହେବା ଦବା ବିଟ ରେ ଲେମ୍ପୁ ଟିକେ ଚିପୁଡି ଦବା ତ ସେଇଟା ଟିକେ ଖଟା ଖରା ଲାଗିବ ଟିକେ ମିଠା ମିଠା ଲାଗିବ ତୁ କହିବ ଏବେ ଏବେ ପିଇବେ ବି ଭଲ ଲାଗିବ କିନ୍ତୁ ଯେତେ ପିଇଲେ ବି ତାର ବାସ୍ନା ଟା ଟିକେ ଗାଜର ବିଟ ର ବାସ୍ନା ରହିଥାଏ ମତେ ବାନ୍ତି ଲାଗେ। ଯାହାବଲେ ମୋର ଟିକେ ରକ୍ତ ହୀନତା ରହୁଛି ନା ତ ଗାଜର ବି ଖାଇବା ସିଣ୍ଟ ଦରକାର
ଦରକାର ଡାଳିମ୍ବ ବି ଖାଅ ତମେ
ଡାଳିମ୍ବ ତ ମୁଁ ଖାଏ ଡାଳିବ ତାକୁ ଜୁସ୍ କରିକି
ହୁଁ ଡାଳିମଟା ବି ଖାଉ ଭଲ ରିବା ପାଇଁ ତମ ପାଇଁ ତ ବେଶୀ ଦରକାର
ହଁ ପରା
ଆଜିକାଲି ଦେହରେ ମଣିଷ ମାନଙ୍କ ଦେହରେ ଏତେ ରୋଗ ହେଇଯାଉଛି ବହୁତ କମ ବୟସ ରୁ
ସମସ୍ତଙ୍କର ମାନେ ପରମ ପରମାୟୁ ଟା ସେ ପାଇଁ କମି ଯାଉଛି ଆଗରୁ ଲୋକ ଶହେ ବର୍ଷ ନବେ ବର୍ଷ ବଞ୍ଚୁଥିଲେ ଏଇ ସେଠା ଆସିକି ପଚା ଷଠିଏରେ ପହଞ୍ଚିଲାଣି। ଜଣେ ଯଦି ଅଶୀ ବର୍ଷ ପ ପର୍ଯ୍ୟନ୍ତ ବଞ୍ଚି ଯାଉଛି ଅଶୀ ବର୍ଷ ପର୍ଯ୍ୟନ୍ତ ବଞ୍ଚି ଯାଉଛି ସେ ସେମାନେ
ସେମାନେ କଣ ଆଗରୁ ରାସାୟନିକ ସାର ବ୍ୟବହାର କରୁନଥିଲେ ସେମାନେ ପୁରା ଖତ ବ୍ୟବହାର କରୁଥିଲେ ତାପରେ ଆଗରୁ ରାସାୟନିକ ସାର କଣ ନଥିଲା ସେମାନେ କଣ ଗୋବର ଖ ଖତ ଏଇ ଖତ ଦେଇକି ସେଇ ଗଛ ଗଛ ଯୋଉ ପନିପରିବା ହେଲା ଖାଇଲେ ଆଉ ସେମାନେ ବହୁତ ଟୁଥିଲେ କାମ କରୁଥିଲେ ଆଜି କାଲିକା ଲୋକ ନା ହେଇ ଯାହା ସବୁ ମେସିନ୍ ବାଲା ସବୁ ତ ମେସିନ୍ କାମ କରେ ତମେ ବସ ଶୁଅ
ଅ ତ ସେଇଥିପାଇଁ ବେଶୀ ରୋଗ ହଉଛି ଆଉ ବେଶୀ ବେଶୀ ଆଣ୍ଠୁ ଗଣ୍ଠି ରୋଗ ହବାର
କାରଣ ଏଇ ସବୁ ଏଇ ମେଦବହୁଳତା ବସି ବାସ୍ କାମ କିଛି ଆମେ କରିମୁନୁ ଏବେ ଦେଖୁନ କିଏ କାମ କେତେ ଥକା ଲାଗୁଛି
ଶାରୀରିକ ପରିଶ୍ରମ ହିଁ ହଉନି ସେଇଆା ପା
ଅ ଯୋଗ ରଖ ଦେଖିବା ଉଚିତ୍ ତ ଯଦି କାମ ନ କର ଅ ଯୋଗ ତ କର ସକାଳ ସଞ୍ଧ୍ୟବେେଳେ ପ୍ରାୟ ଘଣ୍ଟା ଘଣ୍ଟେ ଟାଇମ ଦେଇକି ଯୋଗ କର।
ହୁଁ ସେଆପ ସେ ମେସିନ ସବୁ କଲା ବେଳକୁ ଏ ମାନେ ଶାରୀରିକ ପରିଶ୍ରମ ହଉନି ଶାରୀରିକ ପରିଶ୍ରମ ଦେଖିବ ବେଶୀ ପୁଅ ପିଲା ମାନେ ତ ବାହାରେ ଖଟିଲେ ନା ତ ଝିଅ ପିଲାମାନଙ୍କର ହିଁ ବେଶୀ ବାହାରୁଛିରୋ ଆଣ୍ଠୁ ଗଣ୍ଠି ରୋଗ କାରଣ ସବୁ ମ କଲା ବେଳକୁ ଏମାନେ ବସିକି ଶୋଇଲେ କଣ ହବ ମଣିଷ ଅ ମାନେ ପୁଣି ଚାଲିବା ଦରକାର ବୁଲିବା ଦରକାର କିଛି ନହେଲେ ଯୋଗ ବ୍ୟାୟାମ ତ ଆମେ କରି ହି ପାରିବା ଯଦି କିଛି କାମ ନ କରିପାରିବା ସେତିକି ଯଦି ନ କରିପାରିବା କେମିତି ହବ ଯେ। ସେତିକି ତ କରିବାକୁ ହିଁ ପଡିବ।
ହଁ ପରା ଏଇନା ଏତେ ସୁନ୍ଦର ପବନ ଦଉଛି ଭାରି ଭଲ ଲାଗୁ
କମ ପବନ ଅଛି ବର୍ଷା। ତା ଆଡେ ଉଠେଇଛି ଯଦି ବର୍ଷାଟା ହଁ ବର୍ଷା ଟା ହୁଅନ୍ତା କି ଟିକେ ଭଲ ଲାଗନ୍ତା
ଏପଟେ ଉଠେଇଥିଲା ଭାଙ୍ଗି ଯାଇଛି କିନ୍ତୁ ପବନଟା ହଉଛି କୁଆଡେ କୁହନ୍ତି ନା କୁଆଡେ ବର୍ଷା
ହୁଁ ଥଣ୍ଡା ପବନଟା ଦିଏ।
ସେ
ଏଠି ବର୍ଷାଟା ଉଠେଇକି ଥରେ ଭାଙ୍ଗିଥିଲା ପୁଣି ଆଉ ଥରେ ଉଠେଇଛି ଘଡଘଡି ବି ଟିକେ ଟିକେ ମାରୁଛି ହୁଅନ୍ତା କି ଟିକେ ଭଲ ଲାଗନ୍ତା।
ହଁ ପରା।
ନହେଲେ ପବନଟା ଦଉନି ପୁରା।
ଯାଉ
ହୁଁ ଏଇ ରବିବାର ଦିନ ରଜ। ମାନେ କେତେ ଜଲଦି ସମୟ ପଳାଉଛି ମାନେ ବହୁତ ଜଲଦି ଆଉ ଭିତରେ ଏତେ ଦିନ ପଡେଇିଲାନି କିଛି ଜଣା ପଡୁନି ମାନେ ଆସିକି କେତେ ବର୍ଷ ହେଇଗଲାଣି ମୋର ମନେ ଅଛି ଆମେ ଫ୍ରକ ପିନ୍ଧିକି ଛୁଆଟା ଯେତେବେଳେ ଥିଲି ସ୍କୁଲ ଯାଉଥିଲି ମୋର ଗୋଟେ ଛୋଟ ସାଇକେଲ ଥିଲା ତାକୁ ନେଇକି
ହଁ ବା ମୋ ପା ଡୋଳି ଖେଳିବାକୁ ଯାଏ ନୂଆ ଡ୍ରେସ ପିନ୍ଧି ମୋର ତିନିଟା ରଜରେ ତିନିଟା ଡ୍ରେସ୍ ହୁଏ। ଏବେ ଆଉ ଘରଲୋକ ବି ଡ୍ରେସ କରୁନାହାନ୍ତି। ବଡ଼ ଛୁଆଟେ ଏତେ ଡ୍ରେସ କଣ ଡ୍ରେସ ଗଲା କରୁଥୁବୁ।
ଶାଢ଼ୀ କରିଦିଅ।
ହଁ ପରା ଖାଲି କହୁଛନ୍ତି ଶାଢୀ କରିଦେ ଗୋଟେ ଗୋଟେ।
ହୁଁ ହଁ ଡ୍ରେସ୍ କର ନା ଶାଢୀ କର
ହଁ ଆଉ ଅଳ୍ପ ଦିନ ରହିଲା ରଜ ରଜ ଯ ବି ଏମିତି ରଜ ରଜ ଆମେ ହଉ
ହଉଛନ୍ତି ରଜ ସେମତି ଏମିତି ତିନି ଦିନ ପଳେଇବା ଜଣାପଡ଼ିବନି। ତାପରେ ସଇଲା ରଜ ସରିଗଲା ରଜ ସରିଗଲା। ପୁଣି ତାପରେ ଗଣେଶ ପୂଜା ଆସିବ ଖୁଦରୁକୁୁଣୀ ଓଷା ଟିକେ ଆସିବ ଆଗେ ଖୁଦରୁକୁୁଣି ଓଷା ପଡେନା ତାପରେ ଗଣେଶ ପୂଜା ନା କଣ ଏନ୍ତି।
ଅଁ ଖୁଦରକୁଣି ଓଷା ତ ମୁଁ କରେନା ମୁଁ ଜାଣିନି।
ହଁ ହଁ ତମର। ନଥିବ
ୁ କୁଦ୍ରୁପଣୀ ଭାଷା କରେ ନା ମୁଁୁ ଜାଣିନି। ଆଗେ ଆପରେ ଗଣେଶ ପୂଜା ଗଣେଶ ୂଜା ବ ନୂଆଖାଇ କୁଆଁର
ଖାଇ କୁନୁଆ ଖାଇ ତ ଆମ ଆଡେ ତ ହୁଏନି ବାସ ପଶ୍ଚିମ ଓଡିଶା ଆଡେ ତାଙ୍କର ଆମ ଯେମିତି ଏପଟେ ରଜ ପର୍ବ ତାଙ୍କର ସେମିତି ନୂଆଖାଇ ପୁରା ଧୁମଧାଡା ତାଙ୍କର ଏତେ ଭଲସା କରନ୍ତି ଯେ ଆମେ ପର୍ବ ଗୁଡାକୁ ବି ଆମେ
ହୁଁ ସେମାନେ ଘରକୁ ଆସନ୍ତି ପୁଣି। ନୂଆ ଲୁଗା ପିନ୍ଧିଲେ ବଡ ମଙ୍କୁ ନମସ୍କାର ହବ। ହେଲା ମିଶିକି ଖାଇବା ହେଲା। ନୂଆ ଅ ନଡା ଭୋଗ କରିବା ହେଲା ଯୋଉଟା ଯୋଉ ନୂଆ ଚୁଡା ଟା ସେମାନେ ସବୁ ସେୟା କରନ୍ତି। ଏବେ ତ ସବୁ ଫଟୋ ରେ ହିଁ ସୀମିତ ହେଇକି ରହିଗଲାଣି ଖାଲି ଆ ଯାହା ହେଲା ଫଟୋ ଉଠେଇ ଦେଇକି ଲୋକମାନଙ୍କୁ ଦେଖେଇବାର
ଦେଖିବା ବାସ୍ ବାସ୍।
ହୁଁ କିନ୍ତୁ ସେମାନେ ହିଁ ଅ ମାନେ ପ୍ରକୃତରେ କରୁଛନ୍ତି ପର୍ବପର୍ବାଣୀ।
ହଁ ପରା।
ସେତିକି କରିବାର
ଆମର ଏଠି ଗୋଟେ ଲୋକର ଧକ୍କା ହେଇଗଲା ସେ ଯାଉଥିଲା ଗାଡିରେ ସେଏ ତାର ପଢିଛି ଲୋକମାନୋନ ଭିଡିଓ କରିବାରେ ଲାଗିଛନ୍ତି କିନ୍ତୁ ତାକୁ ଉଠେଇବାରେ ଲୋକ
ଉଠେଇକି ଟିକେ ତାକୁ ଡାକ୍ତରଖାନା ନେଇଯିବା ସେ
ନେଇଯିବା କି ପାଣି ଟିକେ ଦବା କି ତାର କୋଉଠି କଣ ହେଲା ଟିକେ ଆମେ ଦେଖିବା।
ସେମାନେ ତ ଉଠେଇବେ ହିଁ ନାଇଁ ସେମାନେ ଉଠେଇବେ ହିଁ ଉଠେଇଲେ ତ ଦେଖିବେ ନା ତାପରେ ପାଣି ଦବା କି କଣ କରିବା କ ନାହିଁ ସେସବୁ କିଛି ନାହିଁ।
ହଁ ବା ଲୋକମାନଙ୍କ ଚିନ୍ତାଧାରା ବି ବହୁତ ମାନେ ତଳୁ ତଳକୁ ବହୁତ ପଳେଇଲାଣି ମାନେ ଉ ପୁରା ନିର୍ମମ ହେଇଯାଉଛନ୍ତି ପୁରା ସେମାନେ
ଉଠେଇକି ସବୁଠେଇ ଦିଅ ନହେଲେ ତା ପାଖରେ କଣ ଜିନିଷ ପଡିଯାଇଛି ତା
ତାର ହଁ ବାସ୍ ତାର ଚୋରି ଜିନିଷ ତାର ଚୋରି କରିକି ନେଇଯାାଉ ନାଇଁ ସେମିତି ହେଲାନି ଫଟୋ ଫୁଟ ଉଠ ଥିଲେ କିନ୍ତୁ ତାପରେ ଡକ୍ଟର ଆମ୍ବୁଲାନ୍ସ ଡାକିଲେ ତାଙ୍କୁ ନେଇକି ଗଲେ ଭଲ ଏବେ ସି ବେଶୀ କିଛି ହେଇନଥିଲା।
କିନ୍ତୁ ଆମର କର୍ତ୍ତବ୍ୟ କି ଆମେ ସେଇ ତାକୁ ଉଠେଇଦବା ନା କି ଫୋନ ଟା ବାହାର
ସେଇଆପରା ସେଇଆପରା ଯାହା ହଉ କିଛି ଭଲ ଲୋକ ଥିଲେ ବୋଲି ତାଙ୍କୁ ତ ନେଇକି ଗଲେ ନା ସମସ୍ତେ କଣ ସବୁ ଲୋକ କଣ ଖରାପ। ଥାନ୍ତି ତା ଭିତରୁ ବି କିଛି ଜଣ ତ ଭଲ ଲୋକ ଥାଆନ୍ତି ନା।
ହଁ ସେମାନେ ମାନେ ସେମାନେ ଭାବିବା ଦରକାର କି ଆମେ ଯଦି ତା ଜାଗାରେ ଥାନ୍ତତା ଆମକୁ କେମିତି ଲାଗିଥାନ୍ତା କି ମୁଁ ପଡିଯାଇଛି ମତେ ଜଣେ ନ ଉଠେଇକି ମୋର ଫଟୋ ଉଠଉଛି।
ହଁ ପରା।
ହୁଁ ଏ ବହୁତ ଭୁଲ କଥା ଲୋକ ଲୋକମାନେ ମାନେ ମାନବିକତା ଦିନକୁ ଦିନ ହରେଇ ଦଉଛନ୍ତି।
ପଢାପଢି
ଆଉ କଣ କୁହ। ପଢା ପଢି ହଁ ପଢିବି ଏଇନା। ହୁଁ ଏଇଠି କ କରେଣ୍ଟ ନଥିଲା ତ ବର୍ଷା ବର୍ଷା ଆସ ଥିଲା ନା ତ କରେନ୍ ପଳେଇଛି। ଥିଲା ସେଥିଲାଗି ଆଉ ପଢିନଥିଲି ନା। ଆସିଲାଣି ବିଦ୍ୟୁତ ଆସିଲାଣି ନା ପଢିବା ଆଉ।
ହୁଁ ହୁମ୍ଁ ଆଚ୍ଛା।
ଆଉ ଆଉ ତମେ କଣ ପଢା ପଢେ କ
ହଁ ମୁଁ ପଢାପଢି ଠିକ ଠାକ୍ ଚାଲିଛି।
ଯାହଉ ପଢ ଆଗକୁ ଯାଅ।
ହଁ ହଁ
ପାଠ ତ ଯେତେ ପଢିଲେ ି ଆଉ ଏମିତି ଗୋଟେ ଜିନିଷ ସେ ପାଠ ହଉଛି ଗୋଟେ ସ ମାନେ ଜ୍ଞାନ କେବେ ସରେନି।
ହଁ ଯେତେ ପଢିଲେ କମ୍। ଯେ ଯେତେ ପଢ଼ିଲେ ବି ସେତେ କମ୍।
ହଁ ପରା।
ବୁଢା ପର୍ଯ୍ୟନ୍ତ ପାଠ ପଢିଲେ ବି ପାଠ କରିବାର ନା
ହଁ। ମୋର ଏପର୍ଯ୍ୟନ୍ତ ମୋ ପିଇସ ମାନେ ପାଠ ପଢଛନ୍ତି ମୁଁ ସେଇୟଆ ଭାବେ ମୁଁ ପଢୁନି ମାନେ ତାଙ୍କୁ ଦେଖିଲେ ମୁଁ ସେ ଭାବେ ମାନେ ସେମାନେ ଏତେ ବୟସ ହେଲେଣି ପଞ୍ଚାବନ ଷାଠିଏ ହେଲାଣି ତାଙ୍କୁ ସେମାନେ ଛାଡୁନାହାନ୍ତି ପାଠ ଆଉ ମୋର କାଇ? ପାଠ ପଢିବା ପାଇଁ ମନ ହଉନି।
ଆଉ ମୁଁ ଯେତେବେଳେ କଲେଜ ରେ ପ ଥିଲି ଆମର ଜଣେ ସାର୍ ଥିଲେ। ଅ ମାନେ ତାଙ୍କର ଅବସର ପାଇବା ବୟସ ଆସିଗଲାଣି। କିନ୍ତୁ ସେ ଥରେ ଆମକୁ କହିଲେ ମାନେ ବହୁତ ଜ୍ଞାନ ତାଙ୍କର ବହୁତ ଜ୍ଞାନ ମୋର ପ୍ରାଣୀ ବିଜ୍ଞାନ ଥିଲା। ତ ବହୁତ ଜ୍ଞାନ ତାଙ୍କର କିନ୍ତୁ ସିଏ ସବୁବେଳେ କହିବେ ମୁଁ ଯେତେବେଳେ ବି କ୍ଲାସ କରିବାକୁ ଆସେ ପଢେଇଆକୁ ଆସ ଛୁଆ ତ ନିଜେ ପଢିକି ଆସ ପାଞ୍ଚଟା ବ କି ସବୁଥିରୁ କିଛି କିଛି କିଛି ନେଇକି ଛୁଆ ଟାଙ୍କୁ ଛୁଆଙ୍କୁ ଭଲ ଟା କହିବି। ସବୁଠାରୁ ଭଲ। ତ ସେ ସିଏ ଆସିକି କେତେ ବର୍ଷ? ହେଲାଣି ସି କେବେ ବି ପାଠ ପଢା ସାରିନାହାନ୍ତି କାରଣ ତାଙ୍କର ସିଏ ତ ଯେହେତୁ ସେ ଚାକିରି କରିସାରିଲ ତ ଭାବି ପାରିଥାନ୍ତେ ନା ନାଇ